ହ୍ୟାଲୋ।
ହ୍ୟାଲୋ।
ହଁ କଣ କରୁଛ। ହ୍ୟାଲୋ।
ହ୍ୟାଲୋ।
ହୁଁ କଣ କରୁଛ।
ମୁଁ ବସିଛି ତମେ
ମୁଁ ବି ବସିଛି ଆଉ କଣ ଖାଇଥିଲେ ସକାଳେ
ସକାଳେ ଖାଇଥିଲି ଇ ଆ ଚିକେନ ପକଡା। ଆଉ ତମେ କଣ ଖାଇଥିଲ?
ମୁଁ ରୁଟି ଆଉ ଚା ଖାଇଥିଲି। ଆଉ କଣ କରୁଛ ଏବେ?
ହ ବସିଛି ତମେ?
ମୁଁ ବି ବସିଛି ଆଉ। ଆଉ କେବେ ବୁଲାବୁଲି କରିବାକୁ ଯିବ?
ବୁଲାବୁଲି କରିବା ଏଇ ରଜରେ ବୁଲାବୁଲି ପ୍ଲାନ୍ କରିବା। କେଉଁଠି କି ଯିବା?
ହୁଁ ହୁଁ କୋଉଠି କି ଯିବା କୁହ?
କୋଉ ଜାଗାଟା ବେଷ୍ଟ ହେବ କୁହ? ଆମ ଓଡ଼ିଶାରେ ତ ବହୁତ ଜାଗା ଅଛି ବୁଲିବା ପାଇଁ।
ହୁଁ। ତ କୋଉଠିକି ଯିବା କୁହ ତମେ?
ହଁ ଆମ ଟାଉନ ଆସିବେ କି? ଆମ ଟାଉନ ଆସିବେ କି ଆସୁନା ତମେ ଆମ ଟାଉନ ଆସିବା ଆମର ଯୋଉ ଏଠି ୱାନ ଶହେ ଶହେତେଇଶ ଫୁଟ ଶିବ ଅଛନ୍ତି ସେଠି।
ହୁଁ ଠିକ ଅଛି ଯିବା। ଆଉ କଣ ସନ୍ଧ୍ୟାବେଳେ କଣ ଖାଇଛନ୍ତି?
ସନ୍ଧ୍ୟାବେଳେ ଖାଇଥିଲି ସନ୍ଧ୍ୟାବେଳେ ଖାଇଥିଲି ଚିକେନ।
ମାନେ ସକାଳେ ଚିକେନ ପକଡା ସନ୍ଧ୍ୟାବେଳେ ଚିକେନ। ବାର ଅଛି ବୋଲି ପୁରା ଦିନୁଆ।
ତମେ କଣ ଖାଇଥିଲ?
ମୁଁ ତ ଆଇଁଷ ଖାଉନି। ମୁଁ ଆଇଁଷ ଖାଉନି ତ ସାଧା ହିଁ ଖାଇଛି। ପଖାଳ ଭାତ ଆଉ ଶାଗ ଭଜା, କଲରା ଭଜା ଆଉ
ସନ୍ଧ୍ୟାବେଳେ ପକାଳ ଖାଇଛ?
ନା ନା ସନ୍ଧ୍ୟାବେଳେ ନାଇଁ ମୁଁ ଖରାବେଳେ ଖାଇଥିଲି। ସନ୍ଧ୍ୟାବେଳେ ଏବେ ଜଷ୍ଟ ଚା ଆଉ ବିସ୍କୁଟ ଖାଇକି ଆସିଲି।
ଓହୋ ଆଉ ଦପ କେମିତି କଣ? ଆ
ହଁ ସବୁ ଭଲ ଅଛି ଆଉ ତମ ଘରେ?
ହଁ ଆମ ଘରେ ସବୁ ଭଲ।
ତମ ଆଛା। ଆଉ କଣ ତମ ଘରେ କିଏ କିଏ ଅଛନ୍ତି?
ବାପା, ମା, ଭାଇ, ମୁଁ, ବଡ
ଆଛା ହୁଁ ସମସ୍ତଙ୍କ ଦେହ ଭଲ ଅଛି।
ହଁଉ ତମର କିଏ କିଏ ଅଛନ୍ତି ସବୁ? ହଁ ଭଲ ଅଛି।
ଆମର ବି ସେ ବାପା, ମା, ଭାଇ, ଭଉଣୀ, ଜେଜେବାପା ସମସ୍ତେ ଅଛନ୍ତି। ଆଉ ରଜ ଆସିଲାଣି ଡ୍ରେସ ଫେସ କଣ କିଣିଲଣି ନା ନାଇଁ?
ରଜ ତ ଆସିଲାଣି ହଁ ମୁଁ ଡ୍ରେସ୍ କିଣିଦେଇଛି ଆଉ ଆପଣ?
ହଁ ମୁଁ ଖାଲି କୁର୍ତିଟା ଆଣିଛି ଡ୍ରେସ୍ କଣ କିଣିବେ ଟିକେ ଘରେ ଉଁ ଅସୁବିଧା ଅଛି ଚାଲିଛି ତ ସେଥିଲାଗି ବେଶୀ କିଛି କିଣା କିିଣି କରିନି ଆଉ।
ଆଚ୍ଛା ଆଚ୍ଛା।
ହୁଁ ଆଉ କଣ ପଢାପଢି କଣ ଚାଲିଛି?
ପଢା ପଢି?
ପଢାପଢି କଣ ଚାଲିଛି?
ପଢାପଢି ସେମିତି ଗ୍ରାଜୁଏସନ୍ କରୁଛି ତ।
ଆଛା। ଆଉ କଣ ସବୁ କଣ ପଢୁଛ କଣ ଏବେ କଣ କରୁଛ ପଢୁଛ ନା ବସିଛ?
ଏବେ ବସିଛି ଫ୍ରି ଅଛି।
ହୁଁ ପାଠ ପଢାପଢିରେ ଧ୍ୟାନ ବି ଦିଅ।
ହୁଁ।
ପାଠ ପଢିଲେ ଆଗକୁ ଯିବ କିଛି ଗୋଟେ କରିବୁ।
ମୁଁ ମୁଁ ବି ସେଇ ବସିଛି ଏମିତି ଆଉ ବର୍ଷାଟା ଉଠେଇଛି ବର୍ଷା ଟା ହଉନି ବି। ତିନି ଚାରି ଦିନି ହେଲା ଉଠେଇଛି ହଉନାହିଁ।
ଆଉ କଣ କରିବା ଗରମ ଟା ବି ବହୁତ ଜୋସରେ ହଉଛି। ଘରେ ରୁମ ରେ ତ ବସି ହବନି। ଛାତ ଉପରେ ବସିଚି କେତେବେଳେ ବାହାରେ ଆସିକି ବସିଛି।
ଗରମ ତୁ ଛି ଆଉ ଆପଣଙ୍କ ଗାଡେ ବି ହଉଥିବ ଗରମ।
ଗରମ ବହୁତ ବହୁତ। ମୁଁ ପୃଥିବୀ ବାହାରେ ଅଛି ନା କ ମତେ ଗରମ ହବନି।
ହୁଁ ହୁଁ ହୁଁ ହୁଁ। ଆକ୍ଚୁଆଲି ମୁଁ ଟିକେ ଭୁବନେଶ୍ଵର ପଳେଇ ଆସିଛି ଟିକେ କାମରେ। ସ ସେଇଥିପାଇଁ ମତେ ଟେ ଗରମ ଟା ଏତେ ଜଣା ପଡୁନି ଏସି ଭିତରେ ରହିଯାଉଛି। ବାହାରକୁ ବାହାରିଲା ବେଳକୁ ଜଣା ପଡୁଛି ଆଉ।
ହଁ ହ। ଆଉ ଭୁବନେଶ୍ଵରେ କଣ କରୁଛନ୍ତି?
ଭୁବନେଶ୍ଵରରେ ଟିକେ କାମରେ ଟିକେ ନାନୀ ର ଆଉ ପ୍ରେଗନେସିରେ ଟିକେ ଡେଲିଭରି ହବାର ଅଛି ତ ସେଥିପାଇଁ ଆସିଥିଲି ତା ସହ।
ଆଉ କଣ ଠିକ ଠାକ୍ ସବୁ ଅଛି ତ?
ହଁ ସବୁ ଠିକଠାକ୍, ଆଉ ଆପଣଙ୍କ ଘରେ?
ହଁ ସେମତି ସବୁ ଆଉ, ଘରେ ତ ରହିଲେ କିଛି ନା କିଛି ଅସୁବିଧା ଲାଗି ରହିବ।
ଆପଣ ଏବେ କଣ କରୁଛନ୍ତି ପାଠ ପଢାପଢି?
ମୁଁ ଏବେ ନର୍ସିଂ କରୁଛି।
ନରସିଂ କରୁଛନ୍ତି, କୋଉଠି କରିଛନ୍ତି?
ଆପଣଙ୍କ ହବି କଣ ସେ? ମୁଁ ଏଇ ପାଖରେ କରୁଛି।
ମୋର ତ ଇଛା ଅଛି କଣ କହିଲେ ମୋର ଇଛା ଅଛି ଟିଚର ହବା ପାଇଁ ମାନେ ଶିକ୍ଷୟତ୍ରୀ।
ହୁଁ।
ହୁଁ।
ଆଚ୍ଛା ଆଉ
ଯାହାଉ ଆପଣଙ୍କର
ଭଲ କଣ ନେଇଛନ୍ତି ଆଉ ଗ୍ରାଜୁଏସନ ରେ ପ୍ଲସ୍ ଥ୍ରୀରେ କଣ ନେଇଛନ୍ତି?
ମୁଁ ତ ସଂସ୍କୃତ ଅନର୍ସ ନେଇଚି ଆଉ। ସଂସ୍କୃତରେ ବି ବି ଇ ଡି କରିଦେବି ତାପରେ ହ କେଞ୍ଚ
ହୁଁ ସଂସ୍କୃତ ଶିକ୍ଷୟତ୍ରୀ ହେବେ ଆଉ।
ଆଜ୍ଞା।
ଭଲ।
ଆଉ ଆପଣ ନର୍ସ ନର୍ସିଂ କରୁଛନ୍ତି?
ହୁଁ
ଆପଣ କେତେ ବର୍ଷ କରିବେ ନର୍ସିଂ ଦି ବର୍ଷ?
ନାଇଁ ତିନି ବର୍ଷ ଅ।
ତିନି ବର୍ଷ କରିବେ?
ତିନି ବର୍ଷ।
ଆପଣଙ୍କ ପ୍ୟାକେଜ କଣ କେତେ ରହୁଛି ବର୍ଷକୁ ନା ଆ
ହଁ ସେଗୁରା ବାପା ଘରିକା ବୁଝାବୁଝି କରନ୍ତି ଆଉ।
ଆଚ୍ଛା ଆଚ୍ଛା ଠିକ୍ ଅଛି।
ହୁଁ ଆଉ ଆପଣଙ୍କ ସାଙ୍ଗ ମାନଙ୍କ ସହିତ ଦେଖା ସାକ୍ଷାତ ହେଲାଣି ନା ନାଇଁ।
ହଁ ସାଙ୍ଗମାନେ ବି ଏବେ ତ ସବୁ ଛୁ ଟି ଅଛି ସାଙ୍ଗମାନେ କଣ୍ଟାକ୍ଟର ଅଛନ୍ତି ସମସ୍ତ ଆଉ।
ହୁଁ।
ଏଇ ତ ଆମେ ମିଶିକି ବୁଲାବୁଲି ପ୍ଲାନ୍ କରୁଥିଲୁ
ଉଁ ହୁଁ।
ଆଉ ଆପଣ ବି କରନ୍ତୁ ଯିବା ବୁଲିବା ପାଇଁ ଆଉ। ଆ ରଜରେ ସେମତି ସେମତି କିଛି ନା ରଜ ରେ ସେମତି କି ପ୍ଲାନ ଅଛି ଯଦି ଭୁବନେଶ୍ଵରରେ କାମ ଜଲ୍ଦି ସରିଗଲାକୁ ଯିବା ଆଉ।
ଉଁ ହୁଁ।
ହୁଁ
କିଛି କିଛି କାମ କଣ କିଛି କରୁଛନ୍ତି ଘରେ ରହିକି ନା ଖାଲି ଘରେ ରହିକି ପଢ଼ୁଛନ୍ତି ନା କଲେଜ ଯିବା ଆସିବା କରୁଛନ୍ତି?
ନାଇଁ କଲେଜ ଯିବାକୁ ପଡୁଚି ଆଉ ଆପଣ ଘରେ ରହିକି କରୁଚନ୍ତି ନା ଡେଲି ଯାଉ ଯିବା ଆସିବା କରୁଚନ୍ତି?
ନା ମୁଁ ତ ଡେଲି ଯିବା ଆସିବା ଡେଲି କରୁଜି।
ଆଚ୍ଛା ଆଚ୍ଛା।
ସେ ହୁଁ ଯିବା ଆସିବା ତ କରିବାକୁ ପଡି଼ବ ନା ଯେହେତୁ ପାଠ ପଢୁଚେ କଷ୍ ଟ ନ କଲେ କିଛି ମିଳିବନି।
ସେଟା ତ ଠିକ କଥା କହିଲେ, କଷ୍ଟ ନ କଲେ କିଛି ମିଳିବନି, ଆଜ୍ଞା।
ହୁଁ
ଆଉ ଆପଣଙ୍କର